ହ
ହଁ ସାଙ୍ଗ
ହଉ ସାଙ୍ଗ କଣ କରୁଛ
ଏଇଠି ବସିଥିଲି ତମେ
ମୁଁ ବି ବସିଛି
ଆଉ ଖାଇସାରିଲଣିି
ତିିଲଲି ତମେ
ହଁ ମୁଁ ବି ଖାଇସଣିି ଆଉ କଣ ଖାଇଥିଲୁ
ଏ ଭାତ ଆଉ
ଆଉ ଘରେ ସବୁ ଭଲ
ହଁ ସମସ୍ତେ ଭଲ ଆଉ ତମ କରିବେ।
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ଓହୋ ହଉ ଆଗକୁ ରଜ ଆସୁଛି।
ହଁ
ବଣଭୋଜି କରିଥାନ୍ତେ।
ହଁ ଭଲ ବି ହବ ଆଗ ରଜ ଆସୁଛି ସବୁ ପିଲା ବି ଗାଁ କସିବେ
ହଁ ସାଙ୍ଗସାଥି ମିଶିକି କରିଥାନ୍ତେ ଆଉ
ହଁ ସମସ୍ତଙ୍କୁ କହିଛୁ ନା ଖାଲି ମତେ କହୁଛୁ
ହଁ ସମସ୍ତଙ୍କୁ କହୁଛି
ହଉ ଶୁଣ ଗୋଟେ କାମ କର ସମସ୍ତଙ୍କୁ ଆଗ ମାନେ ପଚାରିଦେ ଆଉ ବଣଭୋଜି କରିବା ବୋଲି ତାପରେ ସମସ୍ତେ ରାଜି ହେଲେ ଆଉ ତୁ ଗୋଟେ ଗ୍ରୁପ ଖୋଲିଦବୁ ସେ ଗ୍ରୁପ ରେ ସମସ୍ତଙ୍କୁ ଆଡ କରିଦବୁ ତାପରେ ଆଡ କରିଦେଲା ପରେ ଆଉ ଯୋଉ ତାପରେ କଥାବାର୍ତ୍ତା ହେଇକି ଆଲୋଚନା କରିବୁ ଦେବା ତାପରେ ବଣଭୋଜି ଟେ କରିବ ଆଉ
ହଁ ହଁ ନିଶ୍ଚିନ୍ତ
ହୁଁ
କଣ କଣ କରିବା
ବଣଭୋଜି କଲେ ପୁଣି ଯଦି ଅଧିକ ପିଲା ହେବେ ତାହେଲେ ଅଧିକ ପଇସା ହବ ସେଇ ସେଇ ପଇସା ଅନୁସାରେ ଆଇଟମ କରିବ ଆଉ
ଓ ହୋ ତଥାପି କଣ କଣ
ସେଇ ଯୋଉ ମାଂସ କରିବା ଆଉ ମାଛ କରିବା ଆଉ ଅଧା ପିଲା ତ ଆମିଷ ବି ଖାଉନଥିବେ ତ ଯୋଉମାନେ ଆମିଷ ଖାଉନଥିବେ ତାଙ୍କ ଙ୍କ ପାଇଁ ଛତୁ କି ପନିର କଣ କରିଦବା ଆଉ ଭାତ କରିବା ପାମ୍ପଡ ଟିକେ କରିଦବା ହୁ
ହଉ ହଉ ଆଉ ତମ ଆଡେ ଆଗକୁ ତ ରଜ ଆସୁଛି କଣ କେମିତି ପାଳନ କରାଯାଏ
ହଁ ଏଥର ତ ଆମର ରଜ ମହୋତ୍ସବ ହବ ଆଉ ବହୁତ ବଡ ଆକାରରେ ହଉଛି ଆ ଏବେ ମାନେ ମାନେ ସବୁ ଝିଅ ସ ସବୁ ଝିଅ ମିଶି ଆମେ ଯୋଉ ମାନେ କଥା ହେଇଛୁ କି ଆଉ ଏଥର ବହୁତ ବଡ ଆକାରରେ କରିବା ପାଇଁ ସବୁ ଝିଅ ସବୁ ପଇସା ତୋଳେଇ ଦେଇଛୁ ଆଉ ରଜ ମହୋତ୍ସବ ଭଲ ମାନେ ବହୁତ ବଡା ଆକାର ହବ ଆଉ ତୁ ଆସିବୁ ଦେଖିକି ଯିବୁ ଆଉ ବୁଲିକି ଯିବୁ
ହଁ ହଁ ଯିବା ଆଉ ଆମ ଆଡ଼େ ବି ଆମ ଆଡ଼େ ବି ସେମିତି ରଜ ମହୋତ୍ସବ ହଉ ଚି
ଆମର ତ ଏଥି ରଜ ଆମର ତ ଏଥି ରଜ ରଜ ମହୋତ୍ସବରେ ମେଳା ବି ହବ
ହଁ
ହଁ ବହୁତ ବଡ ବଡ ଦୋଳି ପଡିବ ଆଉ ଯାତ୍ରା ବି ବସିବ।
ହଁ ଆମର ପିଲାରୁ ବୃଦ୍ଧ ଯା ଏ ସମସ୍ତେ ଯୋଗ ଦିଅନ୍ତି। ସବୁପ୍ରକାରର ଦୋଳି ପଡ଼େ। ରଜ ପାନ ଖାଆନ୍ତି।
ଆମର ବି ତ ଆମର ବି ଏଠି ସେମିତି ରଜ ଆସୁଛି ଯେହେତୁ ସବୁ ସବୁ ଝିଅ ମାନେ ପୁରା ବହୁତ ଝିଅଠୁ ପୁରା ପୁଅ ଯାଏ ଆଉ ଛୋଟରୁୁ ବଡ ଯାଏ ସମସ୍ତେ ଏଇ ବର୍ଷକୁ ଅପେକ୍ଷା କରିଥାନ୍ତି ଯେହେତୁ ଗୋଟେ ବଡ ପର୍ବ ସମସ୍ତେ ଅପେକ୍ଷା କରିଥାନ୍ତି ଏଇ ଦିନକୁ ଆଉ ସମସ୍ ତେ ବହୁତ ଖୁସି ଅଛନ୍ତି ଆମର ତ କାଠ ସବୁ ଯୋଗାଡ ହେଇ ସାରିଲାଣି ମାନେ ଦୋଳି କରାହବ ଆଉ ବହୁତ ଦୋଳି ପଡିବ ଏଥର ଯେମିତି କିି ପଟା ଦୋଳି ଶିଡି ଦୋଳି ଆଉ ଚକ୍ର ଦୋଳି ରାମ ଦୋଳି ଏସବୁ ପଡିବ ଆଉ ନାଚ ଗୀତରେ ବି ଆୟୋଜନ ହେଇଛି। ଆଉ ଯୋଉ ପ୍ର ଭୋଗ ମାନେ ଭୋଜି ଭାତ ବି ହବ ତିନି ଦିନ ଧରି ବହୁତ ମଜାମସ୍ତି ହବ ଆମର ପୁଣି ରଜରେ ଏଥିର ପାନ ଷ୍ଟଲ ପଡିବ ଆଉ ଛୋଟ ମିନା ବଜାର ବି ପଡିବ ଆଉ ସ ଏଥର ମାନେ ଆମେ କଥା ହେଇଛୁ କି ସବୁ ଝିଅ ମାନେ ଘରୁ ସବୁ ପିଠା ନେଇକି ଯିବୁ ଆଉ ସେଇଠ ସବୁ ମାନେ ଯୋଉ ମାନେ ଖେଳର ଗୋଟେ ଆୟୋଜନ ରହିଛି ଆଉ ମାନେ ସମସ୍ତେ ସମସ୍ତଙ୍କ ଘରୁ ପିଠା ନେଇକି ଯିବେ ଆଉ ଯାହା ପିଠା ମାନେ ବହୁତ ଭଲ ଲାଗିବ ତାକୁ ପୁରସ୍କାର ଦିଆ ହବ
ହଁ ହଁ ଆଉ ଓଡ଼ିଆ ଘରେ ତ ଉଁ ଉଁ ସମସ୍ତେ ରଜ ପାଳନ କରନ୍ତି। ଦୁମଧାମରେ ଆଉ କଣ କଣ ପାଳନ କରାଯାଏ କୋ କି କି କି ପର୍ବ ତମ ଗାଁରେ
ଆମର ତ ଏଇଠି ଆମର ଆମର ଛୋଟ ଗାଁଟେ ଆମର ସବୁ ପର୍ବ କୁହାଯାଏ ଯେମିତି ଟିକେ ରଜ ଏବେ ରଜ ପର୍ବ ଆସୁଛି ରଜ କରା ହବ ତାପରେ ରଥଯାତ୍ରା ବି ଆସିଯିବ ରଥଯାତ୍ରା ହବ ଆଉ କାର୍ତ୍ତିକ ପୂର୍ଣ୍ଣ ଆମର ସବୁ ପର୍ବ ଆମର ଏଠି ହୁଏ ଲକ୍ଷ୍ମୀ ପୂଜା ଠୁ ଆରମ୍ଭ କରି ଆମର ସବୁ ପର୍ବ ହୁଏ। ତମର ସେପଟେ
ଆମର ସେମିତି ସବୁ ପ୍ରକାର ହୁଏ ବାର ଓଡ଼ିଆ ମ ଲୋକମାନେ ବାର ବର୍ଷରେ ତେର ପର୍ବ ସବୁପ୍ରକାର ପର୍ବପର୍ବାଣି ହୁଏ। ଆଗକୁ ର ଏବେ ଆସୁଛି ରଜ ତାପରେ ଆସିଯିବ ହଉଛି ସେଇ ରଥଯାତ୍ରା ତାପରେ ଗଣେଶ ପୂଜା ଆସ୍ତେ ଆସ୍ତେ ସବୁ ପ୍ରକାର ପର୍ବ ଆସିବ ସମସ୍ତେ ଧୁମଧାମ ରେ ଅନୁ
ହଁ ଆଉ ସା ହଁ ଆଉ ସାଙ୍ଗ ଶୁଣ ଆମେ ଯୋଉ ବଣଭୋଜି କରିବା ଆଉ ଆମେ ବଣ ଭୋଜି କଲେ କୋଉଠି କରିବା
ଆମ ଗାଁ ଜଙ୍ଗଲ ଅଛି ତମ ଗାଁ ଜଙ୍ଗଲରେ କରିବା ଝରଣା କୂଳରେ
ହଁ ଆମ ଗାଁ ଜଙ୍ଗଲରେ ବହୁତ ମାନେ ଆମେ ସେଇିନୁ ବୁଲିବା ପାଇଁ ଯାଇଥିଲୁ ଆଉ ବହୁତ ଭଲ ଅଛି ଆଉ ଜାଗା ଟା ବି ବହୁତ ସୁନ୍ଦର ଲାଗୁଛି ଆଉ ଯୋଉ କଣ କହିଲୁ କିନ୍ତୁ ସେପଟ ଟିକେ ପାଣି ଅସୁବିଧା ଅଛି କାହିଁକି ନା ଆରପଟକୁ ପାଣି ଆଣିବା ପାଇଁ ଯିବା ପାଇଁ ପଡିବ ନା ତ କେମିତି କଣ କରିବା।
କିଛିଟା ଡ୍ରମ୍ ସାହାଯ୍ୟରେ ପାଣି ନେଇଯିବା ଜଙ୍ଗଲରେ କାଠର ଅଭାବ ତ ନଥିବ
ହଁ ଆଉ ସାଙ୍ଗ ତମ ଆଡେ ଖରା କେମତି ହଉଛି
ଆମ ଆଡ଼େ ଖରା ବହୁତ ଜୋରରେ ହଉଛି ଯାହାଦ୍ୱାରା ଲୋକ ବହୁତ ହନ୍ତସନ୍ତ ହଉଛନ୍ତି। ବର୍ଷା ଉଠଉଛି କିନ୍ତୁ ହଉନି
ଆଚ୍ଛା
ଆଉ ତମ ଆଡ଼େ
ହଁ ଆମ ଆଡେ ବି ସେମତି ଡେଲି ତ ବର୍ଷା ଉଠଉଛି କିନ୍ତୁ ବର୍ଷା ହଉନି ଖରା ବି ଜୋର ହଉଛି ଲୋକ ବାହାରକୁ ବି ଯାଇ ପାରୁନାହାନ୍ତି। ଯାହାର ଯଦି କାମ କରିବ ସକାଳୁ ଯଦି କାମ ସାର ଦଉଛନ୍ତି ନହେ ନାଇ ଖରା ବେଳେ ମାନେ ସବୁ ତ ଦୋକାନ ବଜାର ବନ୍ଦ ବି ରହୁଛି ଲୋକ ଲୋକ ସବୁ ଘରେ ନହେଲେ ଗଛ ତଳେ ରହୁଛନ୍ତି ଆଉ
ହଁ ନା ନିୟମିତ ଭାବେ ଜଙ୍ଗଲ ସଫା କଲେ ଯାହା ଦ୍ୱାରା ତ ପାଣିପାଗରେ ପରିବର୍ତ୍ତନ ଘଟିବ ନା
ହଁ ଯୋଉ ଆମେ ବଣଭୋଜି କଲେ ଆମେ ବଣଭୋଜି କଲେ ସକାଳୁ ସକାଳୁ ପଳେଇବା ହେଲା।
ହଁ
ଖରା ହଉଛି। ନା ତ ଆମେ ଜଲ୍ଦି ଯାଇକି ଭୋଜି କରିବା ପୁଣି ଜାଗା ସଫା କରିବା ପୁଣି ଜାଗାକୁ ଦେଖିବା ପାଇଁ ପଡିବ ପୁଣି ଜଙ୍ଗଲରୁୁ କିଛି କାଠ ଆଣିବା ପୁଣି ଆଳପଟୁ ଯାଇକି ପାଣି ଆଣିବା ପୁଣି ଏତେ ଏତେ ଯେହେତୁ ରୋଷେଇ କରିବା ପୁଣି ଏତେ ସବୁ ମାନେ ଆଇଟମ କରିବା ତ ଆମର ସନ୍ଧ୍ୟା ହେଇଯିବ ନା ତ ଆମେ ପୁଣି ଜଲଦି ଘରକୁ ଆସିବା ପାଇଁ ପଡିବ।
ରଜ ପାଗ ଦେଇଥିବ ରଜ ଯୋଗୁ
ହଁ ସେଇଟା ବି ସତର ହେଲେ ଏବେ ବି ତ ବର୍ଷ ଉି ନା ରଜରେ ବର୍ଷା ହଉ ବୋଲିଲେ କଣ ଅଛି।
ହଁ ସେଟା ଠାକୁରଙ୍କ ଉପରେ
ହଁ ଆଉ ଯୋଉ ସାଙ୍ଗ କେତେ ଟଙ୍କା ଲେଖି ତୋଳିଲେ ଭଲ ହବ କହନା
ଜଣକା ଚାରିଶହ ରୁ ପାଞ୍ଚଶହ ହେଲେ ହେଇଯିବ।
ହଁ ଯଦି ଅଧିକ ପିଲା କରନ୍ତି ତ ଟିକେ ଉପଇସା ଟା କମ କରିଦବା ଆଉ ଯଦି ଆମେ ଅଳ୍ପ କରିବା ତାହେଲେ ଟିକେ ସେଇ ଚାରିଶହ ପାଞ୍ଚଶହ ଉପରେ ରଖିବା ଆଉ
ହଁ ହଁ
ଆଉ ସବୁ ପିଲା ଏବେ ଗାଁ ର ଅଛନ୍ତି ନା ସବୁ ବାହ ଅଛନ୍ତି।
ବାହାରେ କିଛି କେତେ ଜଣ ଅଛନ୍ତି ସେ ଆସିବେ ଛୁଟି ହେଲେ
ଓହୋ ତୁ ଟିକେ ସମସ୍ତଙ୍କୁ ଟିକେ ପଚାରିଦବୁ ଆଉ ସମସ୍ତ କେବେଠୁ ଆମେ ଭୋଜି କରିନାହାନ୍ତି ନା ଆଉ ସମସ୍ତଙ୍କୁ କହିଦବୁ କି ଆଉ ଆସ ଆସ ଏଥର ଆଉ ରଜରେ ଏଥର ଭୋଜି କରିବା ସମସ୍ତେ ଯ କଣ କହୁଛନ୍ତି କହିବୁ
ହଁ ହଁ ସମସ୍ତଙ୍କୁ ବୁଝିକି ଜଣେଇବି ଆଉ
ହଁ କେତେ ବର୍ଷ ଲାଗି ଭୋଜି କରିନାହାନ୍ତି ନା ଏଥର ଭୋଜି ଟେ କଲେ ଭଲ ହବ ବୋଧେ ସମସ୍ତେ ଏଥିରୁ ଆସିବେ ଆଉ ଆଜି ହେଇଯିବେ
ହଁ ହଁ ସମସ୍ତେ ନିଜ ନିଜ କାମରେ ବାହାରକୁ ଯାଇଛନ୍ତି ସେଥି ଯୋଗୁ ସାଙ୍ଗସାଥିୀଙ୍କ ସହିତ ଭେଟ ଗଟ ହେଲା କ ଟିକେ ମାନେ ଟାଇମ ହଉନି ଆଉ ସମୟ
ହଁ ଆରେ ତୁ ଜଲ୍ଦି ଜଲଦି ମାନେ ଶୁଣ ଆଗ କଥା ହେଇଯିବୁ କଥା ହେଇକି ଗ୍ରୁପ ଟା ଖୋଲିଦବୁ ଆଉ ରଜ ବି ପାଖେଇ ଆସିଲାନି ନା ଆମେ ସେଇ ଅନୁସାରେ ଆଲୋଚନା କରିଦେଇକିନା ଆଉ ଯୋଉ ବଜାରରୁୁ ଯାଇକି ସବୁ ସୌଦା ପତ୍ର ଧରିକି ପଳସିବା ଆଉ ପରିବା ବି ଏବେ ରେଟ ଅଧିକ ହେଇଯାଉଛି ନା ତ ସେଇ ଅନୁସାରେ ଦେଖିକି ସବୁ ଆଣିବା ଆଉ
ହଁ ହଁ ଯାହା କମ୍ ଲୋକ ଲୋକ ଚାଷ କଲେ ଯାହା ହବ ସେଥି ସବୁ ପରିବା ଇଏ ହଉଛି ପୁଣି ସାର ଖତ ଦ୍ଵାରା ଓ ଆଉ ବିଭିନ୍ନ ପ୍ରକାର ଔଷଧ ପ୍ରୟୋଗ ଦ୍ଵାରା, ବାହାର ପରିବା ଖାଇଲେ ବି ଦେହ ଖରାପ ହବ ସେଥି ଯୋଗୁ ଘରୁଆ ଚାଷୀଙ୍କଠୁ ପରିବା ଆଣିବା
ହଁ ଆଉ ଯୋଉ ଚାଉଳ ଟା କିଣିକି ଆଣିବା ହାରି ନା ସମସ୍ତଙ୍କରୁ ଅଧା ହଧ ଧରିକି ପଳେଇ ଆସିବା
ହଁ ଏଇଟା ଦେଖିବା ଆଉ ଯଦି ଭଲ ଚାଉଳ ଥିବ ଘରୁଆ ଚାଉଳ ଭଲ ଲାଗିବ ଆଣିବାରି ନହେଲେ ବାହାରୁ କିଣିଦେବା ଆଉ
ଆରେ ମୋ ମତରେ କିଣିଦେଲେ ଭଲ ହବ କ ପାଇଁ କହିଲୁ କାହିଁକି ନା କିଏ ବି ପିଏଲ ଚଳୁ ଦବ କିଏ ଘରୁଆ ଚଳୁ ମାନେ ମିସିଂ ହେଇଯିବ ନା
ହ ହଁ ସେଥି ଯୋଗୁ ଆଉ କିଣିଦବା ଆଉ।
ହଁ ନହେଲେ କିଣି ଆଣିବା ଆଉ, ଆଉ ତୁ ସାଙ୍ଗ ମାନଙ୍କ ସହ କଥା ହେଇଯା ସମସ୍ତେ କଣ କହୁଛନ୍ତି ଦେଖ, ଆଉ ଯୋଉମାନେ ମନା କରିବେ ସମସ୍ତଙ୍କୁ ମାନେ ସେମାନଙ୍କୁ କହିବାକୁ ଚେଷ୍ଟା କରିବେ ଆସିବେ- କେତେ ବର୍ଷ ହେଲା ଭୋଜି କରିନାହାନ୍ତି ନା-
ନହେଲେ ସାଙ୍ଗସାଥି ଭିତରେ ପୁଣି ବନ୍ଧୁତଵ ହବ କାହାର କଣ ମନ ଦୁଃଖ ରହିବ ପୁଣି ସାଙ୍ଗସାଥି ସହିତ ନ ମିିଶିଲେ
ହଁ ଆ ହଉ ତାହଲେ ତୁ ଅଛି କି ନା ଯୋଉ ମତେ କହିବ
ହଉ ହଉ ହଉ ରହୁଛି ହଉ।